ହାଲୋ।
ହଁ।
ହେଲୋ।
କୁହ ହଁ ହଁ ହଁ ଶୁଣାଗଲା?
ସାଆଚି
ହଁ ହଁ ମତେ ଭୟେସ ଆସୁଛି ତମକୁ ଯାଉଛି ତ?
ହଁ ଆସୁଛି ଆସୁଛି।
ହଁ ଏଇ ନେଟୱାର୍କ ପ୍ରୋବ୍ଲେମ ବଦ୍ଧେ ହଉଛି ସେଇଥିପାଇଁ ମାନେ ଏମତି
ଏଇ ଯୋଉ ବର୍ଷା ହଉଛି ସେଇଥିପାଇଁ ନେଟୱାର୍କ ବହୁତ ଇଏ ରହୁଛି ବହୁତ୍ ଅପଡାଉନୁ।
ହଁ ହଁ ଏବେ ତ ବର୍ଷା ଦିନ ହିଁ ସେମିତି ହ
ହୁଁ ବର୍ଷା ଦିନ ଭଲ ଲାଗେ ମତେ ତ ବିଲକୁଲ ଭଲ ଲାଗେନି।
ମାନେ ବର୍ଷା ଦିନ ମାନେ ଏମିତି ଯୋଉ ବର୍ଷା ଟା ହୁଏ ସବୁଆଡେ ଯୋଉ ଅସ୍ନା ମସ୍ନା ନାଇଁ ହେଇ ଯାଏ ସେଥିପାଇଁ ଏତେ ଭଲ ଲାଗେ
ହଁ ନହେଲେ ଘରେ ଗୋଟେ ରହିକି ବସ ଦେଖିକି ମୁଭି ମୁଭି ଦେଖିଲି ବଢିଆ ଲା
ହଁ ଆଉ ବର୍ଷା ଦିନରେ ବି ମାନେ କୁଆଡେ ଏତେ ବୁଲିବାକୁ ବି ଯାଇ ହବନି।
ହଁ ବୁଲିବାକୁ ତ ଯିବ ଯାଇବି ହଉନି ମନ ବି ହଉନି।
ହଁ ଆଉ କପଡା ଫପଡା ଧୋଇଲେ ବି ଏତେ ଆଉ କୋଉଠି ଶୁଖେଇ ହବନି। ତ ସେଥିପାଇଁ ଏମିତି ଭଲ ଲାଗେନି ତମକୁ କୋଉଟା ମାନେ ସିଜିନ ଭିତରୁ କୋଉ ସିଜିନ ଟା ଭଲ ଲାଗେ? ହଁ ଖାଲି ଶୋଇବ ନା ଆଚ୍ଛା ଆଚ୍ଛା।
ରାତି ବି ଲମ୍ବା ରହୁଛି ସେଥି
ହଁ ବାସ୍ ବାସ୍ ଠିକ ମାନେ ପୁରା ଶୋଇବାକୁ ଅଧିକା ଟାଇମ ମିଳିବ ଆଉ।
ମିଳୁଛି ନା।
ହଁ।
ଆପଣ କେତେଟା ବେଳେ ଶୋଉଛନ୍ତି?
ହଁ କଣ କହିଲେ?
ସ କେତେଟା ବେଳେ ଶୋଉଛନ୍ତି?
ମୁଁ ବୋଧେ ମୁଁ ସେଇ ଫୋନ ଚଲେଇ ଚଲେଇ ସେଇ ମ୍ୟାକ୍ସିମମ ବାର ଟା ଭିତରେ ହିଁ ମୁଁ ଶୋଇପଡ଼େ।
ବାରଟା?
ହଁଁ ହଁ ତମେ କେତେବେଳେ ଶୁଅ କି? ଓହୋ ମାନେ ଏତେ ଜଲଦି ନିଦ ଆସିଯାଏ?
ମୋର ଅଭ୍ୟାସ ହେଇଯାଇଛି ଦଶଟା ଭିତରେ ଶୋଇବି। ସକାଳେ ପାଞ୍ଚଟା ଛଅଟା ଭିତରେ ଉଠିଯିବି ଉଠିକି ଘର ଦ୍ବାର ସଫା କରିକି ପାଣି ଫାଣି ନେଇକି ଆସିକି ରଖୁଛି ତାପରେ ଚାଏ ପିଇକି ରୁଟି ତିଆରି କରୁଛି।
ଯାହଉ ଭଲ ମାନେ ଆଟଲିଷ୍ଟ ସେତିକ ତ କରୁଚ ମାନେ ମତେ ତମଠୁ କିଛି ଶିଖିବା ଦରକାର୍ ସତ କଥା।
ମାନେ ମୁଁ ରୁଟି ତିଆରି କରିକି ହଉଁ ନାଇଁ ଆଗେ ତ ଉଁ ଘର ସବୁ ସଫା କରିକି ଯାଇକି ବାସନ ମାଜିକି ଆସେ ତାପରେ ଚା ପିଇକି ରୁଟ୍ ରୁଟି ତିଆରି କରୁଚି ରୁଟି ଫୁଟି ଖାଇଲା ପରେ ଭାତ ଜା ତରକାରୀ ଫର୍ କାଳୀ ତିଆରି କରୁଚି ତାପରେ ଯେ ଖାଉଛନ୍ତି ଦିଟାରେ ଦିଟାରେ ଖାଇକି ଉଠିକି ବାସନ ମାଜିକି ରଖିକି ତାପରେ ରାତିରେ ଯାଇକି ପୁରା ସନ୍ଧ୍ୟାରେ ଚା ତିଆରି କରିକି ଦେବି ତାପରେ ରାତିରେ ରୁଟି ତିଆରି କରୁଛି।
ଆଚ୍ଛା ଆଚ୍ଛା ହଉ ମାନେ ମତେ ବୋଧେ ଖାଲି ଚା ବି ତିଆରି କରେ କିନ୍ତୁ କେତେବେଳେ ମୁଁ ତିନି ଚାମଚ ଚିନି ଅଧିକା ପକେଇ ଦିଏ ନହେଲେ ଅମୁ ମୁଲ୍ ଅଧିକା ପକେଇ ଦିଏ ଆଉ ଘରେ କୁହନ୍ତି ଯେ ମାନେ
କାମବି କରୁଛି ହାଟ୍। ତ ସଉଦା ସବୁ।
ହଁ ମାନେ ଯାହାବି ହଉ ଭଲ ମାନେ ହାର୍ଟ ସ୍ଅଫ୍ଟ ଟୁ ୟୁ ମାନିବାକୁ ପଡିବ ସତରେ ମତେ ତ ଘରେ କୁହନ୍ତି ତୁ କେବେ ଚା ବନେଇବୁନି ନହେଲେ ଯାହାର ଡାଇବେଟିସ୍ ନଥିବ ତାକୁ ଡାଇବେଟିସ୍ ହେଇଯିବ।
ହୁଁ ମୁଁ ଚା ରେ ଟିକେ ଲୁଣ ପିଇଦେବି ମିଠା ହବ ମୁଁ ପିଇ ପାରିବିନି।
ଆଚ୍ଛା ଆଚ୍ଛା।
ମିଠା ଉଁ ପିଇ ହଉନି ମତେ ଚା।
ମାନେ ଓହୋ। ଥରେ ଏବେ ମଝିରେ ମାମାଙ୍କ ଦେହ ଖରାପ ହେଇଥିଲା ତ ମାମା ଏମିତି କିଛି କାମ କରିପାରୁନଥିଲେ ମତେ ମାନେ ଶିଖେଇଲେ ଏ ଭାତ କେମିତି କେମିତି ମାନେ ବସେ ଡାଲମା କଲ କେ ମାନେ କେମିତି ପରିବା ସବୁ ମାନେ ଇଏ ହେଇକି କରାଯାଏ। ସେଇତିକି ବେଳେ ହିଁ ମୁଁ ଯାହା ଟିକେ ରୋଷେଇ କରିଥିଲି ଆଉ ନହେଲେ ମତେ ଆସେନା।
ମୁଁ ମାନେ ପାଞ୍ଚଟା ଛଅଟାରେ ଉଠି ଯାଉଚି ନା ଦଶଟା ଭିତରେ ସବୁ କାମ ସାରି ଦଉଛି ଭାତ, ଡାଲ୍ମା
ଆଚ୍ଛା ଆଚ୍ଛା ମାନେ ଖରା ବେଳର ଖାଇବାଟା ବି ତମେ ମାନେ ମାନେ ଦିପର୍ ଟାଇମ୍ ରେ
ଦିନ ଦିନରେ କରିକି ଖାଇ ଦଉଛି ଗାଧେଇକି ନମା ଏଇଯଉ କିତାବ ପଢ଼ୁଚି ତାପରେ ଯାଇକି ଦିଟାରେ ଖାଉଛୁ।
ହୁଁ ମାନେ ଭଲ ଆଟ୍ ଲିଷ୍ଟ୍ ଟାଇମ୍ ରହୁଥିବ ହାତରେ।
ଟାଇମ୍ ବହୁତି ଇଏ ଆଟା ନଅଟା ଭିତରେ ଆମର ଇଏ ସରି ଯାଉଛି ରୁ
ହୁଁ ଭଲ ଭଲ।
ରାତିରେ ବି ଆମର ନଅଟାରେ ଯାଇକି ରୁଟି ଖାଇକି ସାରି ଦଉଛି ଜଲ୍ଦି ଶୋଉଚୁ ଆମେ।
ହଁ ମାନେ ଜଲ୍ଦି ଶୋଇବା ଟା ବି ଭଲ ମାନେ ଦେହ
ଆଉ ଆମେ ଉଠୁଚୁ ଯଦି ଆମର ଅଜାନ୍ ହେଇଥିବ ପାଞ୍ଚଟାରେ ନା ପାଞ୍ଚଟାରେ ଉଠିବା ଦରକାର ପୁରା।
ଆଚ୍ଛା, ଆଚ୍ଛା। ଆଉ ସିଆଡେ ମାନେ ସବୁ ଭଲ? ହଁ କଣ କହିଲ?
ଅ, ନୂଆ ନୂଆ ଜାଗା ଯିବାକୁ ଭଲ ନାଗୁଛି?
ନୂଆ ନୂଆ ଜାଗା ମା- ହଁ ମାନେ ଏ ଇ ଛା ଓ ନୂଆ ନୂଆ ଜାଗା ଗଲେ କଣ ଏମିତି ପଇସା ଖର୍ଚ୍ଚ ହବ।
ନାଇଁ ମାନେ ଘରେ ରହିବା ଭଲ ଲାଗେ ନା ବୁଲିବା ଭଲ ନାଗେ?
ବୁଲିବାକୁ ତ ଭଲ ଲାଗେ। କିନ୍ତୁ ଘରେ ତ କେହି ଛାଡନ୍ତିନି, ନାଇଁ ତୁ ଏକା ଯିବୁନି, ଏମିତି ସେମିତି ସେଇଥିପାଇଁ ଏମ ତି ଥରେ ଥରେ ମଝିରେ ମଝିରେ ସାଙ୍ଗସାଥି ମାନଙ୍କୁ ଡାକିକି ପଳାଏ।
ଉଁ, ଆମେ ବି ସେମିତି ସାଙ୍ଗ ରହିଲେ, ଆମର ପାନ୍ସଟା ଗ୍ରୁପ୍ ରେ ଯାଆ ଯମା ପାନ୍ସଟା ଝିଅ ପିଲା ଅଛନ୍ତି, ସେଇଆ ଆମେ ମିଳିକି ବୁଲୁଛୁ।
ହଁ ଭଲ।
ଘର ବି ଏ ଘରେ ବି କେତେ ଘରେ ଜାଣି ନଉଚନ୍ତି, ପଚାରୁଛନ୍ତି ଆମେ କହିଦଉ ଛ- ଆମେ ଏଠି ଯାଇଥିଲୁ, ସେ ଗାଁ ଲୋକକର ଭୁ- ମିଛ କଥା କହୁଛନ୍ତି।
ହଁ ସେଇ ତ ମ ତାଙ୍କର କିଛି କାମ ନଥାଏ ନା ସେଥିପାଇଁ ସେମାନେ ଏମିତି ସବୁ ମିଛ କହିଦିଅନ୍ତି।
ହଁ ମିଛ ଗାଁ ବାଲା ବହୁତ ମିଛ କଥା କହୁଛି, ମୁଁ ମେହେନ୍ଦୀ ନଗେଇନା ଏ ସେ ଆସିକି କହିବେ ଫ୍ରୀ ରେ ମେହେନ୍ଦୀ ନଗେଇ ଦେ, ଫ୍ରି ରେ ମେହେନ୍ଦୀ ନଗେଇ ଦେ।
ସେମାନେ ଥରେ ସେଇ କାମ ଟା କରିଲେ ଜାଣିବେ ନା ମାନେ କେତେ କଷ୍ଟ କରିବାକୁ ପଡେ।
ହୁଁ। ମୋ ଇଦରେ ସବୁକୁ ନଗେଇଦେନ, ଖାଲି ଟାଇମ୍ ରେ ନଗେଇ ପାରୁନି। ମୁଁ ତ ଭାହାର କାମ ଘର କାମ କଲେ ଦିନ ସରି ଯାଉଛି।
ହଁ ଠିକ କଥା।
ମୁଁ ଏବେ ଭଉଣୀ ଆସିଛନ୍ତି, ସେ ଜମିନ୍ ନଉଛ, ନେଇଥିଲେ ସେଟା ରେଷ୍ଟ୍ରି ପାଇଁ ଏ ତେ ଯାଉଛନ୍ତି ତହସିଲ ବଗେରା।
ହଁ, ହୁଁ।
ତାଙ୍କୁ ନେବା ଯିବା ଆସିବା ବୋଉ ଗଲେ ମାମୁଁ ଘରେ ତାଙ୍କୁ ଛାଡିଲି, ତାଙ୍କୁ ନେଇକି ଆସିଲି।
ଆଚ୍ଛା।
ଆମେ ବି ଯାଇଥିଲୁ ଭଉଣୀର ମୋର, ନେ-ସେ ଗୋଟେ ହଉଛି କୋରାନ ଖାନି ପଢି ମାନେ ଦୁଆ ମାନେ ଯେମିତି ପ୍ରାର୍ଥନା କରେ ନା ସେମିତି ଆମର। ଆମର ରହୁଛି, ଯାଇଥିଲୁ ଖାଇକି ଆସିଲୁ।
ହଁ, ହଁ।
ଏଠି ବି କାମ ରହୁଛି।
ଓହୋ, ମାନେ ତୋମକୁ ବୁଲାବୁଲି କରିବା କୁ ତାହେଲେ ଭଲ ଲାଗେ ନା? ଏ ହୋ, ହୋ, ହୋ, ହୋ ତାନେ ଏମିତି ସାଙ୍ଗସାଥି ମାନଙ୍କ ସହିତ।
ହଁ ଓ ବୁଲିବେ ନୂଆ ନୂଆ ଜାଗା ଦେଖିବା ମୋତେ ବହୁତ ଭଲ ନାଗେ। ମୁଁ ବହୁତ ଜାଗା ଯାଇଚି। ଉଁ ବାଲିଯାତ୍ରା ମାନେ ନୁଚିକି ଯାଇଛି, ବୋଟ କ୍ଲବ ଆଉ ଏଠି ଓଡାସିଂ, ଉଦୟଗିରି, ଲଲତିଗିରି।
ଆଚ୍ଛା ଆଚ୍ଛା।
ଏସବୁ ଯାଇଛି।
ଓହୋ ବୋଟ କ୍ଲବ ଟା ଭଲ ଯେ କିନ୍ତୁ ବୋଟ କ୍ଲବ ରେ ଏତେ କିଛି ମାନେ ନା
ନାହିଁ ସିଏ ପାର୍କ ଭଡି ଅଛି ଆଉ କିଛି ନାହିଁ।
ଖାଲି ବସିବି ବସ ଟିକିଏ ସେଇ ଭିୟୁଗୁଡାକୁ ଦେଖିବ ଆଉ ନହେଲେ କିଛି ବି ନାହିଁ।
ତାରିବ ଏଇ ସବୁ ଆଉ ଉହୁଁ। ଆଉ ଗୋଟେ ବି ସେଠି କଣ ନୂଆ ଇଏ ହେଇଛି, ବିଜୁ ପଟ୍ଟନାୟକ ପାର୍କ ଯୋଉ ଆଉ ଗୋଟେ ବି
ହଁ ବି ସେ ବି ବିଜୁ ପଟ୍ଟନାୟକ ପାର୍କ ବି କିଛି ନା ମାନେ ପୁରା ଗୋଟେ ବଡ ଜାଗାରେ ପାର୍କ ଭଳିଆ କରି ଦେଇେଇଛନ୍ତି, ସେଇ ବସିବା ପାଇଁ କିଛି ଜାଗା
ପାଞ୍ଚଟାରୁ ଗୋଟେ ର ବାହାଘର ହେଇଯାଇଛି ନା ସବୁ ଅ ଏବେ ତାର ଜୁନ ରେ ହେଲା ବାହାଘର ସେ କହୁଛି ମୁଁ ଯାଇପାରିବିନି ମୋର ଶାଶୁ ଶଶୁର ଅଛନ୍ତି ତମେ ଆସ ଏଇଠି ପାର୍ଟି କରିବା।
ଓ ହଁ ସେଇଟା ବି ଠିକ୍ କଥା । ମାନେ ବାହାଘର
ସବୁ କହିଲେ ଏବେ ଯିବୁନୁ ଆମକୁ ଖରାପ ଲାଗିବ। ତା ସ୍ବାମୀ ଫମି ଅଛନ୍ତି ନା ସିଏ ପେଇବା ତାର ସ୍ଵାମୀ ପଡେଇ ଯାଇଛି। ଏଇ ହେଲା ଦି ତିନି ଦିନ ନା? କହୁଛି ଆସ ଆସ ଆସ ମୁଁ କହିଲି ମୋ ଦେହ ଠିକ୍ ହେବ ମୁଁ ଯିବି।
ହଁ ଠିକ୍ କଥା। ହଁ ଏମିତି ମାନେ ଥଣ୍ଡା ହେଇଥିବ ଆହୁରି ଗଲେ ମାନେ ଆହୁରି ଜୋର ସେ ଥଣ୍ଡା ହେଇଥିବ।
ନାଇ ଥଣ୍ଡା ହେଇ ନଥାନ୍ତେ ଏଇ ଯୋଉ ମାମୁଁ ମାମୁଁ ଘର ଦୂର ଅଛି ନା ତାଙ୍କୁ ନେଇକି ଏ ଗଲା ବେଳେ ସେ ବର୍ଷାରେ ଓଦା ବି ହେଇଯାଇଥିଲୁ ଦି ଦିନି ସେଇଥିପାଇଁ ଥଣ୍ଡା ଧରିନେଲା।
ହୁଁ। ଆଉ ଏମିତିରେ ବି ଥଣ୍ଡା ମାନେ ଭଲହବା ପାଇଁ ବି ମାନେ ବହୁତ ଟାଇମ ଲାଗିବ।
ବହୁତ ଟାଇମ ଲାଗୁଛି।
ହୁଁ ଆଉ ଏ ମାନେ ମେଡିସିନ ଖାଇବାକୁ ବି ଭଲ ଲାଗିବନି। ହୁଁ
ଆଉ ରୋଷେଇ ହେଇଗଲାଣି?
ହଁ ରୋଷେଇ ହେଇଗଲାଣି। ଆଉ ଟିକିଏଗଲେ ସମସ୍ତେ ଖାଇବେ ଖାଇ ପିଇକି କାମ ସବୁ ତାଙ୍କର ସାରିକି ଶୋଇବେ ଆଉ।
ହୁଁ ନଟା ହେଇଗଲାଣି ନାଁ?
ଉଁ
ହଁ ଖାଇକି ଶୋଇବୁ ବୋଉ ତ କାଲି ଆସିବେ କହୁଥିଲେ।
ହଁ ଆଜି ରୋଷେଇ କଣ କରିଛ ରାତିରେ?
ରାତିରେ ରୁଟି ଭଜା।
ଆଚ୍ଛା ଆଚ୍ଛା କୋଉ ଭଜା?
ଟମାଟୋ ଆଉ ଅଣ୍ଡାର।
ଆଛା ଆଛା।
ସେ ଆମ ଭଉଣୀ ମାନେ ତିନି ଭଉଣୀଙ୍କର ଫେବେରେଟ।
ଓହୋ ମାନେ ଏଇ ଅଣ୍ଡା ଭଜା।
ଅଣ୍ଡା ଭଜା।
ଆଛା ଆଛା।
ସବୁଦିନ ଆମେ ଗୋଟିଏ ଦିନ ଗଲେ ଗୋଟିଏ ଦିନ ଏଇଆ ଏଇଆ ବନେଇବା ଦରକାର ଆମ ଘରେ। ବହୁତ ଭଲ ଆଛେ।
ହଁ ମାନେ ଏମତି ଦିନେ ଦିନେ ଭଲ ଲାଗେ ସବୁ ଭାଇ ଭଉଣୀ ମାନେ ଥାଆନ୍ତି ନ୍ତୀ ଏକା ସହିତ।
ଏବେ ସେ ତ ଦି ଜଣ ଭଉଣୀ ବାହା ହୋଇଯାଇଛନ୍ତି ମୁଁ ଏକୁଟିଆ। ଏତେ ଆସୁଛନ୍ତି ଭଲ ନାଗୁଛି ତାଙ୍କ ପିଲା ଛୋଟ ଛୋଟ ଅଛନ୍ତି ନା।
ହଁ ହଁ ହଁ।
ତାଙ୍କ ସାଙ୍ଗରେ ଖେଳିବା ବହୁତ ଭଲ ନାଗେ।
ହୁଁ ଛୋଟ ଛୋଟ ଛୁଆମାନେ ହେଇଥାନ୍ତି ତ ଭଲ ଲାଗେ। ହଁ ଆଉ ଆଣ୍ଟିଙ୍କ ସହିତ କଥା ହେଇଥିଲ?
ହଁ କଲ କରିଥିଲି କହିଲେ ମୁଁ ବିଜି ଅଛି ପରେ କଲ କରିବି ତତେ ତ ରଖିଦେଇଥିଲି। ମାମୁଁ ମାମୁଁ ଅଛନ୍ତି ନା ଦିଟା ତିନିଟା ମାମୁଁ ଅଛନ୍ତି। ଭଉଣୀ ଗୋଟିଏ ତାଙ୍କୁ ଛାଡୁନାହାନ୍ତି।
ହଁ ଭଲ।
ଶୋଇବ ତାହେଲେ ବୋଧେ ସେ ଦଶଟା ଭିତରେ ଶୋଇଯିବ ଆଉ।
ହଁ ଏବେ ଯାଇକି ଖାଇକି ଆ ଶୋଇଯିବୁ।
ହଉ ତାହେଲେ ଠିକ ଅଛି ଆଉ।
ଅଛି ରଖୁଛି ଠିକ ଅଛି।
ହୁଁ।
ରଖିଦିଅ।
ଆଜ୍ଞା ଆଜ୍ଞା।
ହଁ ହଁ।